ହ୍ୟାଲୋ।
ହ୍ୟାଲୋ।
ଶୁଭ ଅପରାହ୍ନ।
ଶୁଭ ଅପରାହ୍ନ କେମିତି ଅଛନ୍ତି ଆପଣ?
ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ଭଲ। କଣ କରୁଛୁ ଆ ଆମେ ଆ ଭାତ ଡାଲି। ଆଉ ମାଂସ ମାଂସ ଆଜ୍ଞା।
ଆଛା ମୁଁ ଖାଇନି ସକାଳୁ ଆଜି ମୋର ଉପବାସ ଥିଲା ତ।
ଆଜ୍ଞା।
ଆଉ କିଛି ସମୟ ପରେ ଖାଇବି। ରୋଷେଇ ହଉଛି ଭାତ ଆଉ ମାଛ।
ଆଜ୍
ମାଛ ଆପଣ କଣ ମାଛ ରୋଷେଇ କରିବା ଆସେ।
ହଁ ଆସେ।
କେମିତି ରୋଷେଇ କରନ୍ତି ଆପଣ?
ଆ ପ୍ରଥମେ ମାଛକୁ ମାନେ ତମେ ଯଦି ମାଛକୁ ମାନେ ଯଦି କଟା କିଣା କିଣିକି ଆଣିଛ ବୋଇଲେ ତ ଠିକ୍ ଅଛି। ନହେଲେ ଯଦି ମାନେ ଯଦି ବଡ ମାଛ ଆଣିଥିବ ବୋଲି ସେଟାକୁ ଭଲ ଭାବରେ ତାର ସେଇ ଯୋଉ କଣ କୁହନ୍ତି ସେଇଟାକୁ?
କାତି କାତିଗୁଡା ଥାନ୍
ହଁ ସେଇ କାତିକୁ ଭଲ ଭାବରେ ଆପଣ ସେଇଟାକୁ ଫାସ ସଫା କରିଦେବେ ବହୁତ ଭଲ ଭାବରେ। ତାପରେ ତାକୁ ପିସ୍ ପିସ୍ କରିବେ ଆପଣ। ମାନେ ଯୋଉ ହିସାବରେ ଯେତିକି ମାନେ ଯେତିକି ତମେ ମାନେ ଯେତିକି ପିସ୍ ମାନେ ଯୋଉ ଅନୁସାରେ ପିସ୍ କରିବା ପାଇଁ ଚାହୁଁଚନ୍ତି। ସେଇ ଅନୁସାରେ କାଟିବେ କାଟିଲା ପଅରେ ତାକୁ ଭଲ ଭାବରେ ମାନେ ଆପଣ କାଟି ସାରିଲା ପରେ ତାକୁ ହଳଦୀ ଲୁଣ ଦେଇକି ତାକୁ ଭଲ ଭାବରେ ଘାଣ୍ଟିକି ରଖିଥିବେ ତାପରେ କଡ଼େଇରେ ତେଲ ବସେଇବେ ତେଲ ଗରମ ହେଲା ପରେ ତେଲ ଗଲମ ହେଲା ପରେ ମା ଛକୁ ବହୁତ ଭଲ ଭାବରେ ଛାଣିଦେବେ। ମାଛକୁ ଛାଣି ସାରିଲା ପରେ ତମେ ଯଦି ଅ ତମେ ଯଦି ସେଠି ଝୋଳ କରିବା ପାଇଁ ଚାହୁଁଛ ତ ଏକ୍ସଟ୍ରା ତମେ କିଛି ମାନେ ହଁ ପିଆଜ ମାନେ ଯୋଉ ବେସର କରନ୍ତିନି।
ହଁ ହଁ।
ହୁଁ। ତ ବେସର କରିକି ରଖିଥିବେ ତ ସେଇ ବେସରରୁ ଝୋଳ ବନେଇବେ। ଯେମ୍ ଆମେ ଚିକେନ ଝୋଳ ବନଉନେ ନହେଲେ ଟମାଟୋ ଝୋଳୋ
ହଁ।
ତ ସେମିତି ଝୋଳ ବନେଇବେ ତାପରେ ସେ ମାଛକୁ ସେଠୁ ପକେଇଦେବେ।
ଆଚ୍ଛା କେତେ ସମୟ ପରେ ସେଇଟା ମାନେ ହେଇଯିବ ବୋଲି ଜାଣିବେ ମାନେ କିଛି
ଆପଣ ଯେ ଦେଖନ୍ତୁ ଆପଣ ଯେତେବେଳେ ଟମାଟୋ ସହିତ ସେ ଝୋଳ ଟା ବନେଇଥିବେ
ହଁ ହଁ। ହାଲୋ। ଆପଣଙ୍କର ଶୁଭୁନି ବୋଧେ ଆପଣଙ୍କର ନେଟୱାର୍କ ମାନେ କିଛି ଅସୁବିଧା ହଉଛି। ହାଲୋ। ଆପଣଙ୍କର ଶୁବୁନି ବୋଧେ ଆପଣଙ୍କର ନେଟ୍ରେ କିଛି ଅସୁବିଧା ହଉଛି। ହାଲୋ।